ହ୍ୟାଲୋ,
ହଁ-ଅ-ଅ,
କଣ କରୁଛୁ?
ଛାତ ଉପରେ ଥିଲି, ତୁ କଣ କରୁଛୁ?
ମୁଁ ଏଇ ବସିଥିଲି। କଣ ଖାଇଛୁ?
ମୁଁ ଆଜି ଆମର ଯେ ଥିଲେ ମିକ୍ସ ଭେଜ୍। ଭାତ, ଡାଲି। ଆଉ ତୁ କଣ ଖାଇଛୁ?
ମୁଁ ଖାଇଥିଲି ଭାତ, ଡାଲି, ଚିକେନ ଖାଇଥିଲି। ଆଉ ଟିକେ ସ୍ଵାଧୀନତା ଦିବସ ବିଷୟରେ କଥା ହେଇଥାନ୍ତେ, ଫ୍ରି ଅଛୁ?
ହୁଁ ହଁ।
ହଁ ମୁଁ କହୁଛି ସ୍ଵାଧୀନତା ହେଉଛି ପ୍ରତ୍ୟେକ ଜାତିର ସବୁଠାରୁ ମୂଲ୍ୟବାନ ସମ୍ପଦ। ଦୀର୍ଘ ବର୍ଷର ସଂଗ୍ରାମ, ତ୍ୟାଗ, ବଳିଦାନ ପରେ ଭାରତ ଉଣେଇଶ ସଡଚାଳିଶ ମସିହା ଅଗଷ୍ଟ ମାସ ପନ୍ଦର ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତି ଲାଭ କରିଥିଲା। ଏହି ଐତିହାସି ସିକ ଦିନକୁ, ପ୍ରତିବର୍ଷ ସମଗ୍ର ଦେଶରେ ସ୍ଵାଧୀନତା ଦିବସ ଭାବରେ ପାଳନ କରାଯାଏ। ଏହା କେବଳ ଏକ ପର୍ବ ନୁହେଁ ବରଂ ଦେଶ ପ୍ରେମ ଏକତା ଜାତି ଓ ଗୌରବର ପ୍ରତୀକ ଅଟେ। ଭାରତ ପ୍ରାୟ ଦୁଇଶହ ବର୍ଷ ଧରି ବ୍ରିଟିଶ ଶାସନ ଅଧୀନରେ ରହିଥିଲା ଇଂରେଜମାନଙ୍କ ଶୋଷଣ ଅତ୍ୟାଚାର ବିରୋଧରେ ଭାରତୀୟମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ ଅଠରଶହ ସତାବନ ମସିହାର ସିପାହୀ ବିଦ୍ରୋହରୁ ଆରମ୍ଭ କରି ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ ଆନ୍ଦୋଳନ ପର୍ଯ୍ୟନ୍ତ ଅନେକ କ ଆନ୍ଦୋଳନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଶକ୍ତିଶାଳ କରିଥିଲା। ମହାତ୍ମା ଗାନ୍ଧୀ, ଜବାହହାରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ ଓ ଅନେକ ବୀର ସ୍ୱା ଧୀନତା ସଂଗ୍ରାମୀ, ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ ସେମାନଙ୍କ ଅକ୍ଲାନ୍ତ ପ୍ରୟାସ ଓ ବଳିଦାନ ଫଳରେ ଭାରତ ସ୍ଵାଧୀନତା ଲାଭ କରିଥିଲା ପ୍ରତିବର୍ଷ ଅଗଷ୍ଟ ମାସ ପନ୍ଦର ତାରିଖରେ ସମଗ୍ର ଭାରତରେ ବହୁ ଉତ୍ସବ ଓ ଆନନ୍ଦର ସହିତ ସ୍ଵାଧୀନତା ଦିବସ ପାଳନ କରାଯାଏ ଏହି ଦିନ ଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧା ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ଏବଂ ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି ସେନାବାହିନୀଙ୍କ ସମ୍ମାନ ପ୍ରଦର୍ଶନ ଏବଂ ଦେଶର ବିଭିନ୍ନ କ୍ଷେତ୍ରର ସଫଳତା ଉପସ୍ଥାପିତ ହୋଇଥାଏ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପତକା ଉତ୍ତୋଳନ, ଦେଶାତ୍ମବୋଧକ ଗୀତ, ଭାଷନ ଓ ନୃତ୍ୟ ନାଟ ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ଛାତ୍ରଛାତ୍ରୀମାନେ ଦେଶ ପ୍ରେମର ବାର୍ତ୍ତା ପ୍ରଚାର କରନ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ସ୍ଵାଧୀନତା ଆମକୁ ନିଜ ମତ ପ୍ରକାଶ କରିବା ନିଜ ଧର୍ମ ପାଳନ କରିବା ଏବଂ ନିଜ ଇଚ୍ଛା ଅନୁଯାୟୀ ଜୀବନଯାପନ କରିବାର ଅଧିକାର ପ୍ରଦାନ କରିଛି ସ୍ଵାଧୀନତା ବିନା ଜୀବନର ମୂଲ୍ୟ ନାହିଁ। ତେଣୁ ଆମେ ଆମର ସ୍ଵାଧୀନତାକୁୁ ସୁରକ୍ଷିତ ରଖି ରଖିବା ସହିତ, ଦେଶର ଉନ୍ନତି ପାଇଁ ସତ୍-ସର୍ବଦା ପ୍ରୟାସ କରିବା ଉଚିତ। ସ୍ଵାଧୀନତା ଆମକୁ କେବଳ ଅଧିକାର ନୁହେଁ ବରଂ କର୍ତ୍ତବ୍ୟ ମଧ୍ୟ ପ୍ରଦାନ କରିଛି। ଜଣେ ଭଲ ନାଗରିକ ଭାବରେ ଆମେ ଦେଶର ଆଇନକୁ ସମ୍ମାନ କରିବା ଜାତୀୟ ଏକତା ବୈ ବଜାୟ ରଖିବା ଏବଂ ଦେଶରେ ପ୍ରଗତିର ଅବଦାନ ରଖିବା ଆବଶ୍ୟକ। ଅଁ ଦେଶର ଭବ ଭବିଷ୍ୟତ ଯୁବପିଢିଙ୍କ ହାତରେ ନିର୍ଭର କରେ, ଆଜିର ଛାତ୍ରଛାତ୍ରୀ ମାନେ ଆସ ସନ୍ତା କାଲିର ନାଗରିକ ଅଟନ୍ତି। ଓ ନେତୃତ୍ୱଦାତା, ସେମାନେ ଶିକ୍ଷିତା, ସଚେତନ ଓ ଦାୟିତ୍ୱବାନ ହୋଇ ଦେଶର ଉନ୍ନତିରେ ଭାଗ ନେବା ଉଚିତ୍। ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଆଦର୍ଶରୁ ପ୍ରେରଣା ନେଇ ଦେଶସେବାରେ ନିଜକୁ ନିୟୋଜିତ କରିବା ଆବଶ୍ୟକ। ଆ ସ୍ଵାଧୀନତା ଦିବସ ଭାରତୀୟ ମାନଙ୍କ ପାଇଁ ଗର୍ବ ଗୌରବର ଦିନ, ଏଇ ଦିନ ଆମକୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ, ବଳିଦାନର କଥା ସ୍ମରଣ କରାଇଥାଏ। ଆମେ ସମସ୍ତ ଦେଶର ଏକତା, ଅଖଣ୍ଡତା ଓ ପ୍ରଗତି ପାଇଁ କାର୍ଯ୍ୟ କରିବା। ଭାରତକୁ ବିଶ୍ୱରେ ଏକ ଶକ୍ତିଶାଳୀ ଆଦର୍ଶ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସଂକଳ୍ପ ନେବା ଆବଶ୍ୟକ। ସ୍ଵାଧୀନତା ହଉଛି ମଣିଷର ଜନ୍ମଗତ ଅଧିକାର, ପରାଧୀନତା ମଣିଷର ଜୀବନକୁ ଦୁଃଖମୟ ଓ ଅପମାନ ଜନକ କରିଦିଏ। ଏହି କାରଣରୁ ପୃଥିବୀର ପ୍ରତ୍ୟେକ ଜାତି ସ୍ଵାଧୀନତା ପାଇଁ ସଂଗ୍ରାମ କରିଥାଏ। ଭାରତ ମଧ୍ୟ ଦୀର୍ଘ ଦୁଇଶହ ବର୍ଷର ବ୍ରିଟିଶ ଶାସନ ପରେ ଉଣେଇଶ ସଡଚାଳିଶ ମସିହା ଅଗଷ୍ଟ ପନ୍ଦର ତାରିଖରେ ସ୍ଵାଧୀନତା ଲାଭ କରିଥିଲା, ଏଇ ଦିନଟି ଭାରତୀୟ ମାନଙ୍କ ପାଇଁ ଗର୍ବ ଓ ଗୌରବ ଆନନ୍ଦର ଦିନ ଅଟେ। ପ୍ରତିବର୍ଷ ଏଇ ଦିନକୁ ସମଗ୍ର ଦେଶରେ ସ୍ଵାଧୀନତା ଦିବସ ଭାବରେ ମହା ସମାରୋହରେ ପାଳନ କରାଯାଏ। ଭାରତ ଏକ ସମୃଦ୍ଧ ଓ ସାଂସ୍କୃତିକ ଦେଶ ଥିଲା। କିନ୍ତୁ ବ୍ରିଟିଶ ମାନେ ବାଣିଜ୍ୟ କରିବାକୁ ଆସି ଧିରେ ଧିରେ ଭାରତର ଶାସନ ନିଜ ହାତକୁ ନେଇଥିଲେ। ସେମାନଙ୍କ ଅତ୍ୟାଚାର ଶୋଷଣ ଓ ଅନ୍ୟାୟରେ ଭାରତୀୟ ମାନେ ଅତିଷ୍ଠ ହୋଇପଡିଥିଲେ, ଏହାର ବିରୋଧ ରେ ବିଭିନ୍ନ ସମୟରେ ଆନ୍ଦୋଳନ ଆରମ୍ଭ ହୋଇଥିଲା, ଅଠରଶ ସତାବନ ମସିହାର ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି କୁହାଯାଏ ଏହାପରେ ଦେଶର ବିଭିନ୍ନ ସ୍ଥାନରେ ସ୍ଵାଧୀନତାର ଚେତନା ବ୍ୟାପିଗଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ, ଲବଣ ସ ତ୍ୟାଗ୍ରହ ଓ ସବିନୟ ଆଇନ ଅମାନ୍ୟ ଆନ୍ଦୋଳନ ଭାରତଛାଡ ଆନ୍ଦୋଳନ ଭା-ଭାରତର ସ୍ଵାଧୀନତା ଲଢିଆକୁ ତୀବ୍ର କରିଥିଲା। ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ ଫୌଜ, ଭଗତ ସିଂହଙ୍କ ବୀରତ୍ୱ ଚନ୍ଦ୍ରଶେଖର ଆଜାଦଙ୍କ ଆତ୍ମ ବଳିଦାନ ଓ ହଜାର ହଜାର ଅଜନା ସ୍ୱା ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଭାରତକୁ ସ୍ୱାଧୀନତା ଆଣିଦେଇ ଥିଲା। ସମଗ୍ର ଭାରତରେ ସ୍ଵାଧୀନତା ଦିବସ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ରାଜ୍ୟ, ଜିଲ୍ଲା ଏବଂ ଗ୍ରାମ ସ୍ତରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥାଏ, ବିଦ୍ୟାଳୟ, ମହାବିଦ୍ୟାଳୟ ପ ପତକା ଉତ୍ତୋଳନ, ଦେଶାତ୍ମବୋଧକ ଗୀତ, ଭାଷଣ ପ୍ରତିଯୋଗିତା, ନୃତ୍ୟ, ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଛାତ୍ରଛାତ୍ରୀ ମାନେ ତ୍ରିରଙ୍ଗା ପତକା ଧରି ଦେଶ ପ୍ରେମର ସ୍ଲୋଗାନ ଦେଇଥାନ୍ତି। ସ୍ଵଧୀନତା କେବଳ ଏକ ଅଧିକାର ନୁହେଁ ଏହା ଏକ ଅମୂଲ୍ୟ ସମ୍ପଦ, ଆମେ ଆଜି ଯେଉଁ ସ୍ଵାଧୀନ ଜୀବନ ଉପଭୋଗ କରୁଛୁ, ତାହା ଲକ୍ଷ ଲକ୍ଷ ଦେଶ ଭକ୍ତଙ୍କ ରକ୍ତ ବଳିଦାନର ଫଳ। ତେଣୁ ଆମେ ଏହାର ମୂଲ୍ୟ ବୁଝିବା ଉଚିତ୍। ସ୍ଵାଧୀନତା ଆମକୁ ମତ ପ୍ରକାଶର ସ୍ଵାଧୀନତା ଶିକ୍ଷାର ଅଧିକାର ଧର୍ମ ପାଳନର ସ୍ଵାଧୀନତା ଓ ଏ ସମ୍ମାନତାର ଅଧିକାର ପ୍ର ଦାନ କରିଚି, କିନ୍ତୁ ଏହି ଅଧିକାର ସହିତ ଆମର କିଛି କର୍ତ୍ତବ୍ୟ ମଧ୍ୟ ରହିଚି। ସ୍ଵାଧୀନତା ପରେ ଭାରତ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, କୃଷି, ଶିକ୍ଷା ଚିକିତ୍ସା, ମହାକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଚି। ବିଶ୍ଵର ସର୍ବବୃହତ୍ ଗଣତନ୍ତ୍ର ଭାବେ ଭାରତ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ତଥାପି ଦାରିଦ୍ର୍ୟ, ବେକାରୀ, ଅଶିକ୍ଷ ଓ ଦୁର୍ନୀତି ଭଳି ସମସ୍ୟା ଦୂର କରିବା ପାଇଁ ଆମକୁ ଆହୁରି ପରିଶ୍ରମ କରିଆ ଲାଗି ପଡ଼ିବ। ସ୍ଵାଧୀନତା ଦିବସ ଆମ ଜାତୀୟ ଜୀବନର ଏକ ପବିତ୍ର ଗୌରବମୟ ଦିନ ଅଟେ। ଏହା ଆମକୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଅମର ବରଦାନ ସ୍ମରଣ କରିଥାଏ ଏବଂ ଦେଶ ପ୍ରତି ଆମର କ ର୍ତ୍ତବ୍ୟ ସେ ସଚେତନ କରିଥାଏ, ଆଉ ତୁ କେମିତି ସ୍ୱାଧୀନତା ଦିବସକୁ ପାଳନ କରୁ କହ?
ଆମର ଅଁ ସ୍ୱାଧୀନତା ଦିବସ ହେଲା ପାଳନ କରାଯାଏ ତା ଯୋଉଦିନ ସ୍ବାଧୀନତା ଦିବସ ପୂର୍ବ ଦିନ ଆମେ ଆ ଯୋଉଠି ପତକା ଉତ୍ତୋଳନ ହୁଏ ସେଇ ଆ ଯା ଇଏ ସ୍ତମ୍ଭକୁ ଧୋଉ ତାପରେ ଜଦି ରଙ୍ଗ ଉଡି ଯାଇଥିବ ସେଟାକୁ ତ ଆମେ ଆଉଥରେ ରଙ୍ଗ ଦଉ। ଅ ତାପରେ ସେଇ ଚାରିପଟ ଆମେ ସଫା ସଫା କରୁ। ଅ ସଫା କରି ସାରିଲା ପରେ ଜା ଜାତୀୟ ପତକାକୁ ଧୋଇକି ଶୁଖେଇ ଥାଉ ତା ପରଦିନ ଆସିକି ଆମେ ଆମର ଆଗରୁ ବି ଅ ଜାତୀୟ ସଙ୍ଗୀତ ଅଭ୍ୟାସ କରାଯାଇଥାଏ। ଗାଁ ବୁାଲା ଟିକେ ଅଭ୍ୟାସ ବି କରାଯାଇଥାଏ। ଆଉ ସ୍ଵାଧୀନତା ଦିବସ ଦିନ ଆମେ ସକାଳୁ ଆସିକି ଅ ଲାଇ ଧାଡି କରିକି ଠିଆ ହଉ ତାପରେ ଆମ ଜାତିକ ଜାତୀୟ ପତକା ଉତ୍ତୋଳନ ହୁଏ ଆଉ ଜନଗଣ ମନ ଆଦି ଜ୍ଞାନ କରାଯାଏ ଆ ତାପରେ ଆମେ ଗାଁ ବୁଲୁ। ଗାଁ ବୁଲି ଏ ଗାଁ ବୁଲା ବୁଲି ସାରିଲା ପରେ ଆମର ଚକୋଲେଟ ବି ସବୁ ଗାଁ ରେ କି କୋଉଠି ଚକୋଲେଟ ଦିଅନ୍ତି ଚକଲେଟ ଦେଇ ଦିଅନ୍ତି ତାପରେ, ଆମେ ସ୍କୁଲକୁୁ ଆସିକି ଆମକୁ ସେଉ ବୁନ୍ଦି ଦିଆଯାଏ ବିସ ସ୍କୁଟ ଦିଆଯାଏ ଏମିତି ଦିଆଯାଏ। ଆଉ ଆମ ଗାଁ ରେ ବି ଗୋଟେ ଗୋଟେ ସ୍ଥାନରେ ଆମ ଗାଁ ରେ ବି ସମସ୍ତେ ଯୁବପିଢି ଏକାଠି ହୋଇ ଅ ସବୁ ପିଲା ବି ଏକାଠି ହୋଇ ଜାତୀୟ ପତାକା ଉତ୍ତୋଳନ କରନ୍ତି ଆଉ ଗା ଗାଆନ୍ତି ବି ଆଉ ଆମେ ସ୍ଲୋଗାନ ବି ଦଉଥାଉ, ଆଉ ଯେମିତି କହିଲୁ କି ସ୍ଵାଧୀନତାର ଅର୍ଥ ହଉଛି ପରାଧନୀ ପରାଧୀନ ତାରୁ ମୁକ୍ତି ଲାଭ କରି ନିଜ ଦେଶକୁ ନିଜେ ପରିଚାଳନା କରିବା। ଆଉ ସ୍ଵାଧୀନ ଦେଶର ନାଗରିକ ମାନେ ଆମେ ନିଜ ଅଧିକାର ଉପଭୋଗ କରିବା ସହିତ ନିଜର କ ମଧ୍ୟ ପାଳନ କରେ କରନ୍ତି। ଆଉ ସତଶହ ସତାବନ ମସିହା ଫ୍ଲାସି ଯୁଦ୍ଧ ପରେ ଇଂରାଜୀ ମାନେ ଧୀରେ ଧୀରେ ଭାରତର ବିଭିନ୍ନ ଅଞ୍ଚଳ ଦାଖଲ କରିଥିଲେ। ସେମାନଙ୍କ ଶାସନ ଅତ୍ୟନ୍ତ ଶୋଷଣ ମୂଳକ ଥିଲା। ଅ ଅଠରଶହ ସତାବନ ମସିହାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଆରମ୍ଭ ହେଲା। ମଙ୍ଗଳ ପାଣ୍ଡେ ଲକ୍ଷ୍ମୀ ଲ ରାଣୀ ଲକ୍ଷ୍ମୀ ବାଇ, ତାତ୍ୟା ଟୋପେ, ବେଗମ ହଜରତ ମହଲ ଅନାନ୍ୟ ବୀର ସଂଗ୍ରାମୀ ଇଂରେଜୀ ମାନେ ବିରୁଦ୍ଧରେ ସାହସର ସହ ଲଢିଥିଲେ। ଆଉ ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତର ଅସହ ଯୋଗ ଆନ୍ଦୋଳନ, ସଭିନ ଅବଙ୍ଗ ଆନ୍ଦୋଳନ, ଲୁଣ ସତ୍ୟାଗ୍ରହ, ଭାରତ ଛାଡ ଆନ୍ଦୋଳନ ଇଂରେଜ ଶାସନରୁ ମୂଳ ଦୁଆକୁ ଦୁର୍ବଳ କରିଦେଇଥିଲା। ଭାରତ ସ୍ଵାଧୀନତା ପାଇଁ ଅନେକ ମହାନ ବ୍ୟକ୍ତି ନିଜ ଜୀବନକୁ ଉତ୍ସାହ କରିଦେଇଥିଲେ ବା କାଗଯ ଦେଇଥିଲେ। ତାଙ୍କ ଭିତରୁ ହେଲା ଅ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ଅ ତାପରେ ଅ ରାଣୀ ଲକ୍ଷ୍ମୀ ବାଇ ବି ଆ ବାଜି ରାଉତ ଏସବୁ ଅ ଜୀବନ ତ୍ୟାଗ କରିଦେଇଥିଲେ। ସୁଭାଷ ଚନ୍ଦ୍ର ବୋଷ, ଆଜାଦ ହିନ୍ଦ ଫୋଜ ଗଠନ କରି ଦେଶବାସୀଙ୍କୁ ସାଙ୍ଗ ଗ୍ରାମ ପାଇଁ ପ୍ରେରଣା ଦେଇଥିଲେ। ଉଣେଇଶଶହ ସତଚାଳିଶ ମସିହା ଅଗଷ୍ଟ ପନ୍ଦର ତାରିଖ ମଧ୍ୟରାତ୍ରିରେ ଅ ଭାରତ ସ୍ଵାଧୀନ ରାଷ୍ଟ୍ର ଭାବେ ବିଶ୍ଵ ମାନଚିତରେ ସ୍ଥାନ ପାଇଥିଲା ଯଉଟା କି ଜାଣିଛୁ। ଆଉ ପଣ୍ଡିତ ଜବାହାରଲାଲ ନେହେରୁ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ଭାବେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ସେଇଦିନ ଠାରୁ ପ୍ରତିବର୍ଷ ଲାଲ କିଲାରେ ପ୍ରଧାନମନ୍ତ୍ରୀ ଜାତୀୟ ପତକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରନ୍ତି। ଆଉ ସ୍ଵାଧୀନତା ଦିବସ ସମଗ୍ର ଦେଶରେ ଧୁମଧାମ ରେ ପାଳନ କରାଯାଏ। ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟାଳୟ, ଆଉ ବିଶ୍ଵବିଦ୍ୟାଳୟ। ଆଉ ଗାଁ ରେ ବି ବୋହୁତ ବିଭିନ୍ନ ଅନୁଷ୍ଠାନରେ ବି ଜାତୀୟ ପତାକା ଉତ୍ତୋଳନ କରାଯାଏ। ଗାନ ଜାତୀୟ ସଙ୍ଗୀତ ଗାନ କରାଯାଏ ଆଉ ଦେଶପ୍ରେମ ଗୀତ, ନୃତ୍ୟ, ନାଟକ ଅମ୍ ବକୃତା, ପ୍ରବନ୍ଧ ପ୍ରତିଯୋଗୀତା ହୁଏ। ସ୍କୁଲ ମାନଙ୍କରେ ବି ହୁଏ। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୁଏ। ଆଉ ସ୍ଵାଧୀନତା ସଂଗ୍ରାମାନଙ୍କୁ ଶ୍ରଦ୍ଧାଞ୍ଜଳି ବି ମଧ୍ୟ ଦିଆ ଦିଆଯାଏ। ଆଉ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଯଉମାନେ ସକାଳୁ ଅ- ସ୍କୁଲ ଡ୍ରେସ ପିନ୍ଧି ପୁରା ସଫା ଡ୍ରେସ ପିନ୍ଧି ସ୍କୁଲ କୁ ଯାଆନ୍ତି ପତକା ଉତ୍ତୋଳନ କରାଯାଏ ଜାତୀୟ ସଙ୍ଗୀତ ବି କରାଯାଏ। ପ୍ୟାରେଡ୍ ବି କରାଯାଏ।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
ଦେଶାତ୍ମକ ବୋଧ ଗୀତ ଗାଆନ୍ତି, ଭାଷଣ ନାଟକ ନୃତ୍ୟ ନୃତ୍ୟ ପରିବେଶ ବି କରାଯାଏ ଆଉ ମିଠା ବଣ୍ଟନ କରି ସେଥିରେ ଘରକୁ ବି ଆସନ୍ତି। ଆମ ଜାତୀୟ ପତକା ତିରଙ୍ଗା ଉପରେ ଘି ଆଁ ଆ ଆମ ଜାତୀୟ ପତକା ତିରଙ୍ଗା ଅ ତିନୋଟି ଅ ରଙ୍ଗର ଥାଏ ଗୋଟେ ହେଲା ଗେରୁଆ ରଙ୍ଗ। ଯୋଉଟା କିି ସାହସ ତ୍ୟାଗର ପ୍ର ତୀକ ମଝିରେ ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ। ଆଉ ତଳେ ହେଲା ସବୁଜ ରଙ୍ଗ ଯୋଉଟା କି ସମୃଦ୍ଧି ଆଉ ବିକାଶର ପ୍ରକୃତ। ପ୍ରତୀକ ଆଉ ମଝିରେ ଥିବା ନୀଳ ଆଶୋକଚକ୍ର ଧର୍ମ, ନ୍ୟାୟ ଓ ନିରନ୍ତର ପ୍ରୟ ପ୍ରଗତିର ପ୍ରତୀକ ଥାଏ। ଆଉ ଆଜିର ଯୁବପିଢି ହେଉଚନ୍ତି ଆସନ୍ତାକାଲି ଭାରତର ନିର୍ମାତା। ଆଉ ସେମାନେ ଭଲସିଳ ଗ୍ରହଣ କରିବା ସଚେନ ନାଗରିକ ହେବା ଦେଶର ନିୟମ ପାଳନ କରିବା ପରିବେଶରେ ସୁରକ୍ଷା ରହିବା, ଆଉ ସାମାଜିକ ସମ୍ପତ୍ତି ବଜାୟ ରଖିବା ଦେଶର ଉନ୍ନତିରେ ସହଜ କରିବା ଉଚିତ। ହଁ ହଉ ମୋର ଟିକେ କାମ ଅଛି ମୁଁ ତତେ ପରେ ଫୋନ କରୁଚି।
ହଉ।